ଲୋ ହ୍ୟାଲୋ ମ୍ୟାଡ଼ା ନମସ୍କ
ନମସ୍କାର ନମସ୍କାର।
ଆଜ୍ଞା ଆଜ୍ଞା ହଉ ଆପ ବ୍ୟସ୍ତଥି କି ମ୍ୟାଡ଼ାମ?
ମୁଁ ତ ତ ମନା କରୁନେଇ ଯେ
ହାଲୋ।
ହାଲୋ।
ହଁ ମ୍ୟାଡ଼ାମ ଆପଣ ଆଉ ଟିକେ ବାହାରୁକୁ ଆସନ୍ତୁ ଆପଣ ଆଉ ଟିକେ ବାହାରୁକୁ ଆସନ୍ତୁ।
ହଁ ଆସିଲି।
ବ୍ୟସ୍ତଥି
ଉଁ ବ୍ୟସ୍ତ ଥିଲି କୁହ କୁହ ଆ କଁ କରୁଚ? ଆହା ଓ ଥଣ୍ଡା ପ୍ରବଳ ତ
ପଣଙ୍କ ସେ ସଂର ହାଲୋ।
ହାଲୋ। ହେଲୋ।
ସଂରକ୍ଷଣ ହେଲା କି?
ହଁ କଥା ହୁଅ। ତୁଇ ଦେ
ଜ୍ଞା ଆ ମୁଁ ଉଁ ଜଳକ ହେଲେ ବିଶେଷ କରି ଆମେ କଣ କଣ କାର୍ଯ୍ୟରେ ଆମେ ମାନେ ନିତ୍ୟ ଦିନ ବ୍ୟବହାର କରିଥାଉ, ହେଲା କି? ଏ ଖାଲି ଆ ମନୁଷ୍ୟମାନେ ନୁହଁନ୍ତି। ଯେମିତି କିି ଆମର ଧର ପଶୁପକ୍ଷୀ ହେଲେ ନି ଆମର ଗ ଛ ହେଲା ଯେତେ ସ ପ୍ରକାର ସବୁ ବୃକ୍ଷଲତା ରହିଲା। ହେଲା କି ସମସ୍ତେ ଜଳର ବ୍ୟବହାର ନିତ୍ୟ ଦିନ କରିଥାନ୍ତି। ଯେମିତି କି ବିଶେଷ କରି ମାଡ଼ାମ୍ ଅ ତେବେ ମନୁଷ୍ୟ ମାନେ କଣ କି ନିତ୍ୟ ଦିନ
କୋଇଲା ଏପଟୁକୁ ଆଇ। ହାଲୋ ହଁ ହାଲୋ ଶୁଣା ଯାଉଚି ହଁ ଶୁଣ୍
ଆପଣ କୁଅ ହଁ ହଁ କୁହନ୍ତୁ କୁହନ୍ତୁ ଆପଣ ମାନେ ଜଳର ବ୍ୟବହାର କଣ କଣ କେମତି କଣ କରିଥାନ୍ତି ମତେ ମତେ ଟିକେ ସେ ବିଷୟରେ କୁହନ୍ତୁ।
ଜଳରେ ଆମେ ଜଳରେ ଗାଧଉଛୁ ଜଳରେ ଖାଉଛୁ ଜଳରେ
ଆଜ୍ଞା ଆଜ୍ଞା ଟିକେ ରହି ରହିକି କୁହନ୍ତୁ ଆ ଆପଣଙ୍କ କଥା ଟିକୁ ରହି ରହି ଟିକେ ପ୍ରକାଶ କରନ୍ତୁ କୁହନ୍ତୁ।
ଏମିତି ଆଉ ଜଳରେ ତ ସବୁ କାମ ଜଳ ବିନା ତ ଜୀବନ ଅଧୁରା ଆଉ। ଜଳର ସବୁ
ଆପଣ ଗୋଟେ ଭଲ କଥାଟେ କହିଲେ ଜଳ ବିନା ହଉଛି ଜୀବନ ଅଧୁରା। ନାଇଁ କି ଜଳ ବିନା ଆମେ ମାନେ ବଞ୍ଚିବା ଅସମ୍ଭବ ଅଟେ।
ଜଳ ବିନା ବଞ୍ଚିବା ଅସମ୍ଭବ ଆଉ।
ହଁ କୁହନ୍ତୁ ଜଳ ଆଉ କଣ ସବୁ କହୁଥିଲେ ଜଳ ଉପରେ।
ଜଳ ବିନା କଣ ସକାଳୁ ଉଠିଲେ ତ ଜଳର ଆବଶ୍ୟକତା ପଡୁଛି ଜଳ ଦ୍ଵାରା ଆମେ କଣ ମୁଁ ମାନେ ଆମର ନିତ୍ୟ କାମ ହେଇ ସାରିଛୁ ଜଳରୁ ରୋଷେଇ ରୁ ଷ୍ଟାର୍ଟ କରିକି ସଫାସଫି ଠୁ କରିକି ସବୁବେଳେ ତ ଜଳ ହିଁ ଆବଶ୍ୟକ ହଉଛି ନାଁ।
ହଁ ଜଳ ଯେମିତି ଆମର ନିତ୍ୟ ଦିନ ଜୀବନରେ ଗୋଟେ ଅପରିହାର୍ଯ୍ୟ ଜିନିଷ ଯେମିତି କି ବିଶେଷ କରି ଉ ମନୁଷ୍ୟ ମାନେ ସକାଳୁ ଯେମିତି କହିଲା ଆପଣ ନିତ୍ୟକର୍ମ ସାରୁ ସାରୁଛନ୍ତି ଆମର ଗାଧୋଇବା ଠାରୁ ହଉ। ଶୌଚ କର୍ମ ହଉ। ଆମର ରୋଷେଇ କରିବା ପର୍ଯ୍ୟନ୍ତ ଅ ଏମିତି କି
ଗୁରୁତ୍ୱପୂର୍ଣ୍ଣ।
ଗୁରୁତ୍ୱପୂର୍ଣ୍ଣ ତା ସହିତ ମନୁଷ୍ୟ ମାନେ ଯୋଉ ନିତ୍ୟ ଦିନ ବ୍ୟବହାର କରୁଥିବା ଯୋଉ ଶାଢ଼ୀ ହଉ। ଡ୍ରେସ୍ ହଉ ବା ପୋଷାକ ଯୋଉଟାକୁ ଆମେ କହୁଛେ। ତାର ଉ ଧୁଆ ଧୁହି ଯୋଉଟା କହୁଛନ୍ତି। ଏଥିରେ ମଧ୍ୟ ଆମେ ବ୍ୟବହୃତ କରିଥାଉ ଜଳକୁ ନାଇଁ କି।
ଓ ଆଉ ମାଛ ସେଥିପାଇଁ ଜଳ ବହୁତ୍ କମ୍ ମିଳୁଛି।
ଆଜ୍ଞା।
ତମେ ଯୋଉଠି ଅଛ ସେଠି ବହୁତ୍ ଜଳ କମ୍ ମିଳୁଛି ତମେ ପା ବାହାରେ ଅଛ।
ଆଜ୍ଞା ଆଜ୍ଞା ମୁଁ କହିଲି କି ଖାଲି ଆମେ ବାହାରେ ନାହୁଁ ବିଶେଷ କରି‌ ଦେ ଦେଖନ୍ତୁ ଯୋଉଠି ଆପଣ ଯୋଉଟା କହିଲେ ବାହାରେ ଗଛ ଜଳ କମ୍ ମିଳୁଛି ଯୋଉ ଜାଗାରେ ଜଳ ମ୍ୟାଡ଼ାମ୍ ମିଳୁନାହିଁ ବହୁତ୍ ଲୋକ ଅଛନ୍ତି ଯୋଉମାନଙ୍କୁ ମିଳୁଛି ସେମାନେ ଜଳର ଅ ଅପବ୍ୟବହାର କରୁଛନ୍ତି କେମିତି କହିଲେ ମ୍ୟାଡ଼ାମ୍?
ଅଯଥା ପାଣି ସବୁ ସାରୁଛନ୍ତି।
ହଁ ଅଯଥା ପାଣି ସାରୁଛନ୍ତି ଯେମିତି ଏତିକି ଆମେ ବିଶେଷ କରିକି ଏବେ ହେଇଗଲାଣି ଆମେ ପାଣି ଟାଙ୍କିର ବ୍ୟବହୃତ ବହୁତ୍ ଲୋକ କରୁଛନ୍ତି ଘରେ। ହେଲାକି ସେଇ ପାଣି ଟାଙ୍କି କିଛି ଲୋକ ଯୋଉମାନେ କି ବାହାରେ ରହୁଛନ୍ତି। ତାକୁ କଣ କରୁଛନ୍ତି କିଣିକି ଆଣୁଛନ୍ତି। ଇଏ ପାଞ୍ଚଶହ ରୁ ଛଅଶହ ଟଙ୍କା ସବୁ ଜାଗାରେ ସବୁର ଦାମ୍ ଟିକେ ଅଲଗା ଅଲଗା ଅଛି ଅଛି କି ନାହିଁ?
ଅଛି।
ଆଜ୍ଞା କିନ୍ତୁ ଆମେ ମାନେ କିଛି ଲୋକ ଅଛନ୍ତି ଆମ ମାନଙ୍କ ଭିତରୁ କଣ କି ପାଣି ଘରେ ଟ୍ୟାବ୍ ଲଗେଇଛନ୍ତି କିନ୍ତୁ ଦେଖିବେ ବାସନ ମାଜୁ ଥିବେ ସଫା କରୁଥିବେ। କିନ୍ତୁ ଆବଶ୍ୟକ ଯୋଉ ସମୟରେ ନଥିବ ତା ସମୟରେ ବି ପାଣି ଟ୍ୟାପ୍ ଟି ଅ ଖୋଲା ହେଇକି ରହିଥି ବ ସେଠି ପାଣିର ଅପବ୍ୟବହାର ହଉନି।
ବହୁତ ଜାଗାରେ ଅପବ୍ୟବହାର ହଉଚି ଏଠି ତ କିଛି କିଛି ଗାଁ ରେ ପାଣି ହିଁ ମିଳୁନି ଟୋଟାଲି। ବିଲକୁଲ୍ ବି ମିଳୁନି ବହୁତ କଷ୍ଟରେ ମିଳୁଚନ୍ତି ଏବେ ତ ଖରା ଅତ୍ୟନ୍ତ ଯୁଗୁରୁ ମଟରରୁ ପାଣି ବି ଉଠୁନି ନା ରେୟାର୍ କମ୍ ଆସୁଚି।
ପାଣି ଶୁଖି ଯାଉଚି ଆପଣ କହୁଚନ୍ତି ତାହେଲେ ନାଇଁ କି? ତାହେଲେ ବହୁତ ଦୂରକୁ ଯିବାକୁ ପଡୁଚି ପାଣି ଆଣିବା ପାଇଁ ପିଇବା ପାଇଁ।
ହୁଁ ପିଇଆ ପାଇଁ ବହୁତ ଆଉ ଯା ଖାଲି ନଳକୂପର ସାହାଯ୍ୟ ନଉଚନ୍ତି ଆଉ ମଟର ପାଣି ଉଠୁନି ନା। ଏଇଆ ହଉଚି କଥା ଆଉ।
ଏ ଦିନେ ବହୁତ ଜନଜୀବନ ସେଠି ତାହେଲେ ବହୁତ କଷ୍ଟ ପାଉ
ଖରା ଦିନେ ବହୁତ ପ୍ରୋବ୍ଲେମ ହଉଚି ଆଉ।
ଆଜ୍ଞା।
ଆଉ ଆପଣଙ୍କ ଦେହ ଭଲ ଅଛି ନା?
ଆଜ୍ଞା ଆଜ୍ଞା ମୁଁ ଭଲ ଅଛି, ଆଉ ଗୋଟେ କଥା ଶୁଣନ୍ତୁ ମୁଁ କହିଲି କି ଏଁ ଖାଲି ମଣିଷ ମାନେ ତ ଜଳର ବ୍ୟବହାର କରୁନାହାନ୍ତି। ଆମର ଯୋଉ ରହିଲେ ଜୀ ଜୀବଜନ୍ତୁ ମାନେ ସେମାନେ ମଧ୍ୟ ଜଳର ବ୍ୟବହାର ନିତ୍ୟ ଦିନ କରୁଚନ୍ତି କି ନାଇଁ? ଯେମିତି କିି ଆପଣ କହିଲେ ମନୁଷ୍ୟ ମାନେ ଗାଧେଇବା, ଶୌଚ କରିବା ରୋଷେଇ କରିବା ଖାଇବା ହଉ ବ୍ୟବହୃତ କରୁଛନ୍ତି। ସେମିତି ଜୀବଜନ୍ତୁ ମଧ୍ୟ ମାନେ ପାଣି ବିନା ବଞ୍ଚିବା ଅସମ୍ଭବ। ତାପରେ ଆମର ରହିଲା ରହିଲା କି ବୃକ୍ଷଲତା ମାନେ ଯୋଉଠି ଧର ଗୋଟ ଗୋଟେ ଗଛଟିଏ ଅଛି ମ୍ୟାଡାମ୍ ଦେଖନ୍ତୁ ଯଦି ବର୍ଷା ନହଉଚି ବା ସେ ଗଛଟି ଯଦି ଜଳ ନ ପାଉଛି। ସେ ଯୋଉ ମାଟି ରହିଲା ଗଛ ପାଖରେ ଚାରିପାଟ ଘେରି କି ତା ସହିତ ବିଲ ବାଡି ବି ଦେଖନ୍ତୁ ସେଠି ମାଟିର ଆର୍ଦ୍ରତା କମି ଯାଉଛି, କମି ଯାଉନି?
ଉଁ କମି ଯାଉଚି ଆଉ ଅବ୍ୟସ୍ଲି କମି ଯିବ।
ଆଜ୍ଞା ସେଥିପାଇଁ ମ୍ୟାଡ଼ାମ୍ ଆପଣ ଲୋକମାନଙ୍କୁ କଣ କହିବେ ଯୋଉ ପାଣି ଶୁଖି ଯାଉଚି ଅପବ୍ୟବହାର କରୁଚନ୍ତି?
କଇବା ପାଣିିକି ଟିକେ ଦେଖି ଚାଇଁ କାରବାର କର କାରଣ ପାଣି ବିନା ତ ଆମ ଜୀବନ ଅଧୁରା ନା ସେଥିପାଇଁ ଦେଖି ଚାଇଁ ଯଦି ଜଳକୁ ବ୍ୟବହାର କରିବେ ତ କିଛି କମ ପଡିବନି। ମୋ ମତରେ ଏ ଅଯଥା ପାଣି ସାରୁଚନ୍ତି ନା ମଟର ଲାଗିଥିବ ଏଠି ତାଙ୍କର ଗାଧୋଉଚନ୍ତି ଇଏ କରୁଚନ୍ତି ଆମର ଆ ଆବଶ୍ୟ ଆବଶ୍ୟକ ଠାରୁ ଆମେ ଅ ଅତ୍ୟଧିକ ପାଣି ଆମେ ଖର୍ଚ୍ଚ କରୁଚେ ଆମେ ଯଦି ନିଜ ଉପରେ ଆୟତ୍ତନ କରିବା ତାହେଲେ ଜଳ ଠିକ୍ ରହିବ।
ଆଜ୍ଞା ତାପରେ ଯଦି ବି ଆମର ଅଁ ଦେଖ୍ ଦେଖନ୍ ଏମିତି ବି ଗୋଟେ ଜିନିଷ ଦେଖନ୍ତୁ ମାନେ ଭଗବାନଙ୍କର ଗୋଟେ ଏମିତି ସୃଷ୍ଟି ଯୋଉଠି କିି ଇ ଯେମତି ମନୁ ପର୍ଯ୍ୟନ୍ତ ଜଳର ଯେମିତି ଆବଶ୍ୟକ ଜଳ ଗୋଟେ ଏମିତି ଆକାରରେ ପରିଣତ ହଉଛି ଦେଖନ୍ତୁ ବର୍ଷା ଯଦି ହଉଛି ବର୍ଷା ଦିନେ କି ଖରା ଦିନେ ସେଇ ବର୍ଷା ଟା ଆମର କଣ କିଛି କିଛି ଜାଗାରେ ଯୋଉଟା ଆପଣ କୁହନ୍ତୁ ଖାଲ ଠିପ ବା ଟିକି ଟିକି ହ୍ରଦ ସେଇଟା ସେଇଟା କଣ ଖାଲ ହେଇ ଟିକେ ଟିକେ ହ୍ରଦ ହେଇ ସେଇଟା ବି ଜଳରେ ପରିଣତ ହଉଛି। ବା ଖାଲ ଟିପରେ ପରିଣତ ହେଇକି ଧୀରେ ଧୀରେ ହ୍ରଦରେ ସୃଷ୍ଟି ହଉଛି। ତା ସହିତ ଯୋଉ ପାଣି ଟା ବହି ଯାଉଛି ନଦୀରେ ମଧ୍ୟ ପରିଣତ ହଉଛି ହଉଛି କି ନାହିଁ।
ହଉଛି।
ଆଜ୍ଞା ସେମିତି ଦେଖନ୍ତୁ ଆଉ ଗୋଟେ ଜିନିଷ ଗୋଟେ ସୁନ୍ଦର ଜିନିଷ ଯେମିତି ଥର ବର୍ଷା ହଉଛି କି ଶୀତ ଦିନେ ପାଣି ଟୋପା ଟୋପା ପଡିକି ଆମର ଯୋଉଟା କାକର ବିନ୍ଦୁ କୁହାଯାଏ। ଫୁଲରେ ପଡିକି। ସେଟା କାକର ଆକାରରେ କିମ୍ବା ବାହାରେ ତମେ କିଛି ଜିନିଷ ରଖିଦିଅ ବିନ୍ଦୁ ବିନ୍ଦୁ ଟୋପା ପାଣି ପଡିକି ସେଇଟା କାକରରେ ବି ପରିଣତ ହଉଛି। ଏଇଟା ମଧ୍ୟ ଗୋଟେ ସୁନ୍ଦର ଜିନିଷ।
ଆଜ୍ଞା ମ୍ୟାଡ଼ାାମ ଆପଣଙ୍କ ଦେହ ଭଲ ନାହିଁ ବୋଧେ?
ନାଇଁ ବା ଥଣ୍ଡା ବହୁତ ହଉଛି ମାନେ ମୁଁ କଥା କହିଲାଠୁ ହିଁ ମୋ କଶ ହଉଛି। କଥା କହିପାରୁନି ଏ ଟିକେ ଶାଶୁ ଘରେ ଥିଲି ତ ବାପ ଘରୁ ପଳେଇଆସିଛି ସେଥିପାଇଁ କଷ୍ଟ ହଉଛି।
ଆଜ୍ଞା ଆଜ୍ଞା।
ସେଭେନ ଡେଜ୍ ଆସିଚି ସେଭେନ୍ ଡେଜ୍ ରୁ ଥ୍ରୀ ଡେଜ୍ ପଳେଇଲାଣି ମେଡିକାଲରେ।
ଆଜ୍ଞା ମ୍ୟାଡାମ ମୁଁ କହିଲି କି ଦୂଷିତ ଜଳ ଯଦି ଆମେ ବ୍ୟବହୃତ କରିବା ଆମକୁ କଣ କେମିତି ଆମ ପ୍ରତି ଟିକେ ଖରାପ ହୋଇଥାଏ ଟିକେ ସେ ବିଷୟରେ ଟିକେ କୁହନ୍ତୁ ଆମେ ଯଦି ଖରାପ ପାଣି ଏ ନିତ୍ୟ ଦିନ
ଖରାପ ପାଣି ପିଇଲେ ଦେହର ପୁରା ମାନେ ଦେହ ଖରାପ ହବ ପ୍ରଥମ କଥା ଏବେ ତ ଆମର ଜର ଫର ବୋହୁତ୍ ହଉଛି ଏବେ। ଯେହେତୁ ଆମର ସିଜିନ୍ ଚେଞ୍ଜ ହଉଛି ଋତୁ ପରିବର୍ତ୍ତନ ହଉଛି ବୁଝିପାରିଲ ନା। ସେଥିପାଇଁ ଆଉ ଦୂଷିତ ଜଳ ପିଇଲେ ବୋହୁତ୍ କିଛି ଖରାପ ହଉଛି ଆଉ।
ଯେମିତିକି ଆପଣ କୁହନ୍ତୁ ପେଟ ଖରାପ ହେଲା ମାନେ
ତାପରକୁ ଏବେ ଯୋଉ ଝାଡା ବି ହଉଛନ୍ତି ସେ ଜଳ ପିଇଲେ ବୁଝିପାରିଲ ନା। ହୁଁ।
ଆଉ ମ୍ୟାଡାାମ ଉଁ ଆଉ ଗୋଟେ କଥା କି ଜଳର ଅ ମୁଁ କହିଲି କି ଯେମତି ବା ଆଉ ଗୋଟେ ଜିନିଷ ଦେଖନ୍ତୁ ଆମର ଆଖିରୁ ଯଦି ଲୁ ବି ବହୁଛି ସିଏ ବି ଜଳ ଆକାରରେ ପରିଣତ ହଉଛି। ହଉଛି କି ନାହିଁ?
ହଁ ଆଖିରୁ ଲୁହ। ହ
ଆଜ୍ଞା ଆଉ ମ୍ୟାଡ଼ାମ ଦୁଷ ଆଜ୍ଞା ମ୍ୟାଡାମ ହଁ ଖାଇବା ସରିଲାଣି। ଆପଣ ଖାଇଛନ୍ତି?
ନାଇଁ ମୁଁ ଖାଇନି। ସକାଳେ ଖାଲି ପେଟ୍ ରେ ମେଡିସିନ୍ ଖାଇ ବାସ୍ ଖାଲି ରୁଟି, ଆଉ ଡାଲମା ଖାଇଛି, ଆଉ ଖାଇଏ୍ନି।
ଆଜ୍ଞା, ଆଜ୍ଞା, ମ୍ୟାଡ଼ାମ୍ ମୁଁ କହିଲି କି ଦେଖନ୍ତୁ ଶୁଣନ୍ତୁ ଟିକେ ମୁଁ କହିଲି ଦେଖନ୍ତୁ ଜଳ ଏବ୍ ଏକରି ଏକ, ଏପରି ଏକ ଜିନିଷ ଆପଣଙ୍କ ଠାରୁ ମୁଁ ଟିକେ ନୂଆ ନୂଆ ଜିନିଷ ଜାଣିବାକୁ ପାଇଁକି ଯୋଉଟା କି ମତେ ଶୁଣିକି ଟିକେ ବହୁତ ଖୁସି ଲାଗିଲା। ଆପଣ କହିଲେ କି, ଯେମିତି ଜଳ ହିଁ ଜୀବନ। ଜଳ ଜ ଦ୍ଵାରା ମଣିଷ ଉଁ- ଉଁ ବଞ୍ଚିବା। ଅଧୁରା ହୋଇଯାଏ ବା ଯୋଉଟା ଆମର ନିତ୍ୟଦିନ ଜୀବନରେ ନିହାତି ଆବଶ୍ୟକ। ଆପଣଙ୍କର ଯାହା ଗୋଟେ ମୁଁ ଭଲ ଭଲ ଜିନିଷ ଜାଣିବାକୁ ପାଇଲି। ବା କିଛି ଶିଖିବାକୁ ପାଇଲି। ଥିଲେ କି?
ମୁଁ ବି ମୁଁ ବି ଆପଣଙ୍କଠୁ ବହୁତ କିଛି ଶିଖିଲି ଆଉ।
ଆଜ୍ଞା, ଆଜ୍ଞା, ମାମ୍ ମୁଁ କହୁଥିଲି କି? ଆଉ, ମୁଁ ଆଉ ପୁନର୍ବାର ସମୟ ମିଳିଲେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ, କେବେ କଥା ହବା? ମୁଁ, ଏବେ କଲ୍ ଟିକି ମୋ ତରଫୁ ରଖୁଛି ଆଜ୍ଞା।
ଆଜ୍ଞା।
ଆପଣ ମାନଙ୍କ ତରଫରୁ ରଖି ଦିଅନ୍ତୁ।
ରଖନ୍ତୁ, ରଖନ୍ତୁ, ଆପଣ।
ଆଜ୍ଞା ଆ୍ଞା ଆପଣ ରିଖିଦିଅନ୍ତୁ। ମୁଁ ଏପଟୁ ରଖିଦଉଛି।
ନାଇଁ ଆପଣ ଆଗେ ରଖନ୍ତୁ। ରଖନ୍ତୁ।